ହ୍ୟାଲୋ ହ୍ୟାଲୋ। ଫ ଭଲ ଅଛି କଣ ଆଜି। ସକାଳୁ ଅନଲାଇନ କଥା କଣ?
କିଛି ନୁହେଁ ରେ ଆଜି ଛଅଟାରେ ଉଠିଗଲି ଭାବରେ ଟିକେ ବାହାର ବୁଲି ଆସିବି।
ବା ଭଲ ଆଉ ତମେ ତ ସବୁବେଳେ ଆଠଟା ପରେ ଉଠୁଥିଲ ହଠାତ୍ ଏତେ ପରିବର୍ତ୍ତନ କେମିତି?
ସେଇଟା ମୁଁ ମଧ୍ୟ ଭାବୁଥିଲି କିଛି ଦିନ ହେଲା ରାତିରେ ଶୀଘ୍ର ଶୋଇବା ଆରମ୍ଭ କରିବି ତେଣୁ ସକାଳେ ଆଉ ଆପେ ଆପେ ଆଖି ଖୋଲିଯିବ ଜଲ୍ଦି। ବହୁତ ପ୍ରଥମେ ଉଠିଲେ ଅଳସୁଆ ଲାଗୁଥିଲା ଏବେ ଏବେ ପୁରା ସେମିତି ଲାଗୁନି ଏବେ ଶିର ଟା ହାଲକା ଲାଗୁଛି ପୁରା।
ମୋର ତ ସବୁଠୁ ବଡ ଅଭ୍ୟାସ ହେଲା ଆ
ମୁଁ ମଧ୍ୟ ଯେମିତି କରୁଥିଲି। ଏବେ ମୋବାଇଲ କୁ ବିଛଣା ଟା ଦୂରରେ ରଖୁଛି ବନ୍ଦ କରି ବନ୍ଦ କରିବାକୁ ଉଠିବାକୁ ପଡୁନି। ହଁ
ଏହା ତ ଭଲ ଟ୍ରିକ୍ ସକାଳେ ଉଠି ପ୍ରଥମେ କଣ କରୁଛ?
ଗୋଟେ ଗ୍ଲାସ ପାଣି ପିଉଛି ତାପରେ ଦଶ ମିନିଟ ଛାତ ଉପରେ ବୁଲୁଛି ସକାଳ ପବନ ଟା ବହୁତ ଭଲ ଲାଗେ।
ଭଲ କଥା ଆମ ଘର ପାଖରେ ଗୋଟେ ଛୋଟ ପାର୍କ ଅଛି ସକାଳେ ବହୁତ ଲୋକ ୱାକ୍ କରନ୍ତି ସେଠି।
ମୁଁ ଲକ୍ଷ୍ୟ କରିଛି ଯେଉଁମାନେ ସକାଳେ ଉଠନ୍ତି ସେମାନେ ବହୁତ ରିଲାକ୍ସ ଲାଗନ୍ତି।
ହଁ। ସକାଳର ଶାନ୍ତ ପରିବେଶ ର ମନ ମଧ୍ୟ ଭଲ ରହେ ରାସ୍ତାରେ ଗାଡି କମ ସମ ଦୁଃୋକ
ଆଉ ଗୋଟେ କଥା ହଁ ଆଉ ଗୋଟେ କଥା ସକାଳେ ଉଥିଲେ କାମ ପାଇଁ ତର୍ ବର ହବାକୁ ବି ପଡେନି ମାନେ ଠିକ ଠାକ ହାଲକା ସେ ଯେତେ ଧୀରେ ସେ କଲେ ବି ଇନ୍ ଟାଇମ୍ ପଳାଏ ନା?
ଠିକ କହିଲ ସାଙ୍ଗ ମୁଁ ଲେଟ୍ ଉଠିଲେ ସବୁ କାମ ଦୌଡି ଦୌଡି କରିବାକୁ ପଡେ ବହୁତ ହାଲିଆ ଲାଗେ।
ହଁ ଆଉ ତୁ କଟା କେଉଁ ସମୟରେ କରିବାକୁ ପସନ୍ଦ କରୁଛୁ?
ସକାଳେ ସେତେବେଳେ ମନ ବହୁତ ଫ୍ରେଶ ଥାଏ। ଗୋଟେ ଘଣ୍ଟାରେ ଯେତିକି ପଡେ ରାତିରେ ଦୁଇ ଘଣ୍ଟାରେ ମଧ୍ୟ ସେତିକି ହୁଏନି କାହିଁକି କେଜାଣି।
ମୋର ମଧ୍ୟ ସେଇ ଅଭ୍ୟାସ ସକାଳେ ସକାଳେ ମୋବାଇଲ ମଧ୍ୟ କମ ବ୍ୟବହାର କରିବା ହୁଏ।
ଠିକ କଥା ସକାଳେ ସୋସିଆଲ ମିଡିଆ। ଖୋଲିଲେ ସମୟ କେମିତି ଚାଲିଯାଏ ଜଣା ହିଁ ପଡେନି ନୁହଁ।
ହଁ ପରା ସେଥିପାଇଁ ମୁଁ ପ୍ରଥମେ ଏକ ଘଣ୍ଟା ଫୋନ୍ ଦେଖିନି।
ବା ଭଲ ଅଭ୍ୟାସ ମୁଁ ମଧ୍ୟ ଚେଷ୍ଟା କରିବି।
ହଁ ଫାଟ ଟିକେ ଅବାଗିଆ ଲାଗିବ ଧୀରେ ଧୀରେ କଣ ପ୍ରଥମ ଦିନ ଟା ଉଠିବାକୁ ଉସ ଦରକାର। ଦରକାର ନାହିଁ ଏମିତି ଧୀରେ ଧୀରେ ଉଠିଲେ ଚଳିବ।
ହଁ ଅଧଘଣ୍ଟା କରି କରି ସମୟ ବ ବଦଳେଲେ ସହଜ ହବ ନୁହଁ।
ସମୟ ଫୋନ ଦେଖିଲେ ସକାଳେୁ ଉଠିବା କଷ୍ଟ ବି ହୋଇଥାଏ।
ମୋର ସବୁଠୁ ବଡ ଭୁଲ ରିଲସ ଦେଖୁ ଦେଖୁ ବାରଟା ବାଜିଯାଏ ଜଣା ହିଁ ପଡେନି।
ମୋର ମଧ୍ୟ୍ୟ ସେଇ ଅବସ୍ଥା ଥିଲା ଏବେ ଦଶଟା ପରେ ଇଣ୍ଟରନେଟ ବନ୍ଦ କରିଦଉଛି।
ଭଲ ଆଇଡିଆ ତ ତମେ ଦେଖିଲେ ଲାଗୁଛି ସକାଳେ ଉଠିଲେ କେବଳ ଅଭ୍ୟାସ କଥା।
ଏକଦମ ଆରମ୍ଭରେ। କଷ୍ଟ ଲାଗେ କିନ୍ତୁ ପରେ ଶାରୀର ନିଜେ ସେଇ ସମୟକୁ ଅଭ୍ୟାସ ହେଇଯଏ ହୋଇଯାଏ।
ଠିକ ଅଛି କାଲିଠାରୁ ମୁଁ ସାତଟା ପୂର୍ବରୁ ଉଠିବି ତମେ ମତେ ଟିକେ ମେସେଜ କରିବ।
ନିଶ୍ଚୟ ଦେଖିବା କିଏ ପ୍ରଥମେ ଗୁଡ୍ ମର୍ଣ୍ଣିଂ ପଠାଉଛି।
ବିଲ୍ ପକ୍କା ସକାଳେ ଉଠିଲେ ଦିନଟା ମଧ୍ୟରେ ଭଲ ଆରମ୍ଭ ହୁଏ ନୁହଁ।
ଠିକ କହିଲୁ ଛୋଟ ଅଭ୍ୟାସ ହେଲେ ମଧ୍ୟ ଜୀବନରେ ବଡ ପରିବର୍ତ୍ତନ ଆଣିପାରେ।
ଆରେ ଆରେ ପ୍ରଜ୍ଞା।
ହଁ।
ଆଜି ତମେ ବହୁତ ଫ୍ରେଶ ଲାଗୁଛ ନୁହଁ।
ଅ ହଁ ପରା। କିଛି ଦିନ ହେଲା ସକାଳେ ଯୋଗ ହାଲକା ବ୍ୟାୟାମ କରୁଛି ତ ସେଥିପାଇଁ।
ବା କେତେ ସମୟ କରୁଛ।
ପ୍ରାୟ କୋଡିଏରୁ ତିରିଶ ମିନିଟ୍ ପ୍ରଥମେ ପ୍ରଥମେ ମାନେ ଏପଟ ସେପଟ ଛତ ଉପରେ। ଉପରେ ବୁଲିକି ତାପରେ ସୂଯ୍ୟ ନମସ୍କାର ଶେଷରେ ଧ୍ୟ୍ୟନ।
ତମେ କ୍ଲାନ୍ତ ଲାଗୁନି ତମକୁ।
ନାଇଁ ଓଲଟା ଦିନ ସାରା ଶରୀରରେ ଶକ୍ତି ରହେ।
ମୁଁ ତ ବ୍ୟାୟାମ ଆରମ୍ଭ କରି ଦୁଇ ଘଣ୍ଟା ପରେ ବନ୍ଦ କରିଦିଏ।
ଆରମ୍ଭରେ ଏମିତି ହୁଏ କମ ସମୟରୁ ଆରମ୍ଭ କଲେ ଅଭ୍ୟାସ ହୋଇଯଏ।
ତମେ ବ୍ୟମ ପୂର୍ବରୁ କିଛି ଖାଉଛ କି।
ପିଏ କେବେ କେବେ ଗୋଟେ କଦଳୀ ମଧ୍ୟ ଖାଇଦିଏ।
ତାପରେ ଜଳାଖୟ କଣ କରୁଛ।
ଓଟସ ଓଟସ ଖାଏ ଫଳ ଆଉ ସିଝା ଅଣ୍ଡା। ଭାରି ଖାଦ୍ୟ ଜମା ବି ଖାଇନି ବସ୍ ହଲକା ଖାଦ୍ୟ ଖାଇଦିଏ।
ତିଆରି କରିଦେଇଛ ବା।
ହଁ ଧୀରେ ଧୀରେ ଶିଖୁଛି ପରା।
ମୋବାଇଲ ପାଇଁ ସମୟ ମିଳୁଛି କି।
ବ୍ୟାୟାମ ସମୟରେ ଫୋନ ସାଇଲେଣ୍ଟ ରଖେ ତେଣୁ ଧ୍ୟ୍ୟନ ଭଙ୍ଗ ହୁଏନି।
ଏହା ତ ଭଲ ଆଇଡିଆ ମୁଁ ମଧ୍ୟ ଚେଷ୍ଟା କରିବି।
ଆଉ ପ୍ରତିଦିନ ଟିକେ ଟିକେ ଚାଲିବା ମଧ୍ୟ ଜରୁରୀ।
ସତ କଥା ଆମ ପାର୍କରେ ସକାଳେ ଅନେକ ଲୋକ ଚଲନ୍ତି।
ସେମାନଙ୍କୁ ଦେଖିଲେ ମଧ୍ୟ ପ୍ରେରଣା ମିଳେ।
ଠିକ୍ କହିଛ ଆଜିଠାରୁ ମୁଁ ମଧ୍ୟ ପ୍ରତିଦିନ ଦଶ ମିନିଟ୍ ବ୍ୟାୟାମ କରିବି।
ହଁ ବହୁତ୍ ଭଲ ନିୟମିତ କଲେ ଫଳ ନିଶ୍ଚୟ ମିଳିବ।
ତାହେଲେ କାଲି ସକାଳେ ଏକାଠି ପାର୍କକୁୁ ଯିବା ମଧ୍ୟ ଠିକ୍ ଅଛି।
ହଁ ଡିଲ୍ ପକ୍କା ସୁସ୍ଥ ଶରୀର ହିଁ ସବୁଠୁ ବଡ଼ ସମ୍ପଦ।
ଠିକ୍ କହିଲ ଭଲ ଅଭ୍ୟାସ ଜୀବନକୁ ସୁନ୍ଦର କରିଦିଏ ନୁହଁ?
ଆରେ ଆରେ ସାଙ୍ଗ ତୁ ଏବେ ପଢ଼ାପଢ଼ି ରେ ଧ୍ୟାନ ଦଉଛୁ ଦଉଛୁ ତ।
ହଁ ରେ ଟିକେ ରୁଟିନ୍ ବଦଲେଇଛି।
ମୁଁ ବି ଟିକେ ରୁଟିନ୍ ବଦଲଉଛି।
କେମିତି?
ପଢ଼ିବା ବଳେ ଫୋନ ସାଇ ମାନେ ସାଇଲେଣ୍ଟ୍ କରି ଦୂରରେ ରଖୁଛି।
ବୋର୍ ଲାଗେନି?
ଆରମ୍ଭରେ ଲାଗୁଥିଲା କିନ୍ତୁ ଏବେ ଅଭ୍ୟାସ ହେଇଗଲା।
ଆଚ୍ଛା। ଏକାଥର କେତେ ସମୟ ପଢୁଛ କହିଲ?
ପଚିଶି ମିନିଟ ପଢ଼ି ପାଞ୍ଚ ମିନିଟ୍ ବିଶ୍ରାମ ନେଉଛି ଆଉ ତୁ?
ଏହା ତ ଭଲ ଉପାୟ ପୁରା।
ହଁ ତେଣୁ ମନ କ୍ଲାନ୍ତ ହୁଏ ମାନେ ହୁଏନି ତ ଭଲ ଲାଗେ।
ନୋଟ୍ କେମିତି ବନଉଚ?
ଛୋଟ ଛୋଟ ପଏଣ୍ଟ ଗୁଡାକୁ ମୁଁ ପ୍ରଥମେ ଲେଖିଦିଏ।
ପରୀକ୍ଷା ପୂର୍ବରୁ ସେଗୁଡ଼ିକ ଉପକାର ହୁଏ କି?
ବହୁତ୍ କମ ସମୟରେ ନା ମାନେ ରିଭିଜନ ହବାକୁ ବହୁତ୍ ଟାଇମ ମିଳିଯାଏ କାରଣ ଛୋଟ ଛୋଟ ପଏଣ୍ଟ ଥାଏ ନା। ସେଥିପାଇଁ ରିଭିଜନ ଯେତେଥର କଲେ ବି ବହୁତ୍ ଟାଇମ ମିଳିଯାଏ ଆମକୁ।
ମୁଁ ମଧ୍ୟ ଆଜିଠୁ ଏଇ ପଦ୍ଧତି ଆପଣେଇବି।
ନିୟମିତ କଲେ ନିଶ୍ଚୟ ଫରକ ଦେଖିବୁ।
ଠିକ୍ କହିଲ ସାଙ୍ଗ ଛୋଟ ଅଭ୍ୟାସ ବଡ଼ ସଫଳତା ଆଣିପାରେ ନୁହଁ?
ହଁ ଠିକ୍ କଥା।
ପୁରା ଅଳସୀ ଅଳସୁଆ ହେଇଗଲଣି ରାତି ବାରରେ ଶୋଉଛି ସକାଳ ଆଠରେ ଉଠୁଚି। ଆଉ ଦିନ କେତେବେଳେ ସରିଯାଉଛି ମତେ ଟୋଟାଲି ଜଣା ହିଁ
ହଁ ପ୍ରଥମେ ସେମି ହଁ ଅଳସୁଆ ଲାଗିବ ତମେ ଗୋଟେ କାମ କର ଦିନକୁ ଧୀରେ ମାନେ ଅଳ୍ପ ଦିନ ଫାଷ୍ଟ ଆଲାରାମ୍ ଦେଇଦବ ପାଞ୍ଚଟା ରୁ ସାଢେ ପାଞ୍ଚଟା ମାନେ କଣ କହିଲ ମାନେ ତମେ ଆଠଟା ରେ ଉଠିଛ ନା ସବୁବେଳେ। ତ ଛଅଟା ରେ ଉଠିବାକୁ ଚେଷ୍ଟା କରିବ ତାପରେ ଛଅଟାରେ ଅଭ୍ୟାସ ସେଇ ଗଲେ ତାପରେ ପାଞ୍ଚଟାରେ ପାଞ୍ଚଟା ପରେ ଚାରିଟାରେ ଏମିତି ଦେଖିବ ତମକୁ ଆରାମ ସେ ଠିକ୍ ଲାଗିବ। ହୁଁ।
ରାତି ବାରଟା ନା ହବାର କାରଣ ହଉଛି ରି ରିଲସ୍ ଦେଖୁ ଦେଖୁ ଦେଖୁ ଦେଖୁ ବାରଟାରୁ କେତେବେଳେ ଗୋଟେ ବି
ହଁ ତମ ପରିକା ମୁଁ ହିଁ ତ ବି ଥିଲି ରି ନା ବାରଟା ଗୋଟେ ସାଢେ଼ଗୋଟେ ମାନେ ବେଳେ ବେଳେ ନିଦ ଲାଗେନି ଜାଣିଚ ନା ମୁଁ ବହୁତ୍ ଟାଇମ୍ ରିଲସ୍ ଦେଖେ।
ମୁଁ ଶୁଣିଚି ଆଠ ଘଣ୍ଟା ମଣିଷ ଶୋଇବା କଥା ଯଦି ମୁଁ ଛଅଟାରେ ମୋ ନିଦ‌ ଭାଙ୍ଗେ ଯେ ମୁଁ ଗଣିବି ମୋ ହାତରେ କେତେବେଳେ ଆଠ ଘଣ୍ଟା ହବ ତାପରେ ଯାଇ ମୁଁ ଉଠିବି। ନହେଲେ ତା ପୂର୍ବରୁ ଜମା ବି ଉଠ
ନାଇଁ ଏମିତି ନାହିଁ ଏବେଠୁ ନିଜେ ଧୀରେ ମାନେ ଅଳ୍ପ ଅଳ୍ପ ଟାଇମ୍ ବାହାର କର ଦେଖିବ ତମକୁ ଫିଟନେସ୍ ଲାଗିବ ତମେ ବି ମାନେ ଚେଷ୍ଟା କରିବ ମୁଁ ମର୍ନିଙ୍ଗ୍ ରୁ ଏମିତି ହିଁ ଉଠିଲେ ଠିକ୍ ହବ।
ହଁ ମୁଁ ବି ସେଇୟା ଭାବୁଛି କାରଣ ଅଳସୁ ଆ ଦୁଃଖ ପାଏ ମୁଁ ଏବେ ସେଇଟା ଅନୁଭବ କରିପାରୁଛି କାରଣ ମୁଁ ଯେତେବେଳେ ଆଠଟା ରେ ଉଠେ ସେତେବେଳେ ନା ଖାଇବାକୁ ଇଚ୍ଛା ହୁଏ ନା ବ୍ୟାୟାମ କରିବାକୁ ଇଚ୍ଛା ହୁଏ ନା ପଢିବାକୁ ଇଛା ହୁଏ‌ ଆହୁରି ଦେହ ପା କ୍ଳାନ୍ତ ଲାଗେ ଇଚ୍ଛା ହୁଏ ଆଉ ଟି କେ ଶୋଇପଡନ୍ତି କି ହେଲେ କଣ କରିବା ସମୟ ଅଭାବରୁ ନିଜ କାମ ବି ସାରିବାକୁ ପଡ଼େ।
ହଁ ଠିକ୍ କଥା।
ମୁଁ ପୁଣି ଚେଷ୍ଟା କରେ ଯେ ଶୀଗ୍ର ଉଠିଥିବି ଲାଗି ଯୋଉ ଦିନ ଶୀଗ୍ର ଉଠଥିବି ସେଦିନ ମତେ ପୁରା ଫ୍ରେସ୍ ଲାଗେ। ଆଉ ସବୁ କାମ କରିବା ପାଇଁ ବହୁତ ଆଗ୍ରହ ଲାଗେ ଆଉ ନିଜ ଶରୀର ବି ବହୁତ୍ ସୁସ୍ଥ ଲାଗେ। ହେଲେ ମୁଁ ସବୁଦିନ ଉଠିପାରେନି। କିନ୍ତୁ ଚେଷ୍ଟା କରିବି ଆଜିଠୁ ଶୀଗ୍ର ଉଠିବା ଲାଗି।
ଟେରାଉଣ୍ଡୁ ଆମର ସେଯୁ ପାର୍କ ମୁଁ ବି ଯିବି ତୁ ବି ଯିବୁ ହେଲା।
ଠିକ୍ ଅଛି କାରଣ ଚାଲି ଚାଲିବା ଦ୍ଵାରା ଶରୀର ଫ୍ରେସ୍ ବି ଲାଗେ ଆଉ ମ
ହଁ ବହୁତ୍ ଫ୍ରେସ୍ ଲାଗେ ବହୁତ ଫ୍ରେସ୍ ଲାଗେ।
ଠିକ୍ କଥା କହିଛ ସାଙ୍ଗ କାରଣ ବ୍ୟାମ୍ କରିବା ସବୁଠୁ ଭଲ ଅଭ୍ୟାସ। ସୁସ୍ଥ ଶରୀର ହିଁ ସୁସ୍ଥ ଜୀବନ ନୁହଁ?
ହଁ ଠିକ୍ କଥା।
ଖାଇକି ବସି ଗଲେ ଦେହ ପୁରା କ୍ଳାନ୍ତ ଲାଗିବ! କିଛି କିଛି ସମୟ ବାହାର କରି ନିଜକୁ ଦବା ଉଚିତ୍।
କେବଳ ଖାଇକି ନର୍ମାଲି ବସିକି ପଢିବୁ ସେଇଟା ବି ଦେହ ପାଇଁ ଭଲ ନୁହେଁ କେବଳ ଖାଇବୁ ବସିବୁ ସେଟା କଣ ଭଲ କିସେ
ନାଇଁ ସେଇଟା ଭଲ ନୁହଁ ଆଉ ଗୋଟେ କଥା ଜାଣିଚ ମୁ ନୁ ସଖାଳେ ପଢିବା ପାଇଁ ଟାଇମ୍ ହିଁ ପାଏନି ମୁଁ ତ ଲେଟ୍ ଉଠେ ଲେଟ୍ ଖାଇବି ଲେଟ୍ର ରେ କଲେଜ୍ ଯିବି ବସିକି ପଢିବି
ନାଁ ହି ଏ ତମରୀ ଭଳି ସି ସିଚେସନ୍ ମୋର ବି ଥିଲା ତା ପଣ ଜାଣିଛନ୍ତି ସବୁ ଲେଟ୍ ହେଲା ରାତିରେ ପଢିବାକୁ ବି ଇଛା ହୁଏନି ମାନେ ଅଳସୁଆ ଲାଗେ ଏହେ
ଠିକ୍ କଥା କହିଛ ମୋର ବି ସେମ୍ ଶ୍ ଅବସ୍ଥା। ମୁଁ ବି ରାତିରେ ଭାବେ ପଢିବି ଭାବିବି ନାହିଁ କାଲି ପଢିବି କିନ୍ତୁ ସେଇ କାଲିଟା କେତେବେଳେ ତିନ୍ ଦିନ୍ ହେଇଯାଇଥିବ ମୁଁ ବି ଜାଣିପାରେନି।
ହଁ ପରା ମର ସେମିତି ହଉଥିଲା ଅଭ୍ୟାସ।
ପ୍ରତିଦିନ ତାହେଲେ ଆମେ ଆଜିଠୁ ଗୋଟେ ଶପଥ ନବା। କି ଆମେ ପ୍ରତିଦିନ ସଖାଳୁ ଥିବା ନାଁଇ ମାନେ ରାତିରେ ଆମେ ପ୍ରତିଦିନ ରାତିରେ ଶୀଘ୍ର ଶୋଇବା।
ହଁ ୱ ଶୀଘ୍ର ହୁଏ ସାଢେ ଦଶଟା ଭିତରେ ଇଣ୍ଟରନେଟ୍ ଅଫ୍ କରିଦିଏକି ଶୋଇଯିବା ହଁ ଠିକ୍ କ
ଇଣ୍ଟରନେଟ୍ ଅଫ୍ କରିକି ଆମେ ଶୋଇବା ତାପରେ କଣ କରିବା ସକାଳ ଛଅଟାରେ ଉଠିବା ଉଠିକି ଆମ ଘର ପାର୍କ ତମେ ଆସିବ ଆମେ ଦି ଜଣ ମିଶିକି ଚାଲିବା ଆଉ ତମ ସାଇକେଲ୍ ଟା ବି ନେଇକି ଆସ ବ ଠିକ୍ ଅଛି, ଆମେ କିଛି ସମୟ ସାଇକେଲିଙ୍ଗ ବି କରିବା।
ପାଇଁ ବହୁତ୍ ଭଲ ଜାଇଣିଛ ନା?
ଠିକ୍ କଥା କହିଲ। କାରଣ ସାଇକେଲିଙ୍ଗ କଲେ ଆମର ଶରୀରରୁ ପୁରା ଶରୀର ଆମର ଚଳପ୍ରଚଳ କରିବ। କରିବ ସାଇକେଲିଙ୍ଗ ଦ୍ଵାରା ଆମେ ସାଇକେଲିଙ୍ଗ ତ କରିବା ତାପରେ କିଛି ସମୟ ଯୋଗ ପ୍ରାଣାୟମ୍ କରିବା ତାପରେ ଘରକୁ ଆସ ସିବା ଆସିକି ଆମେ ଦି ଜଣ ମିଶିକି ହି ପଢିବା ଠିକ୍ ଅଛି।
ହୁଁ ହୁଁ ହୁଁ।
ହ ଆଉ ସକାଳ ସବୁଠୁ ବଡ ଅଭ୍ୟାସ ହଉଛି ସକାଳୁ କେବେ ଖାଲି ପେଟରେ ରହିବା ନାଇଁ।
ନାଇଁ ହଁ ତମେ ବି ଗୋଟେ ଗ୍ଲାସ ପାଣି ଗୋଟେ ପାଇବ ଯଦି ଗୋଟେ କଦ ହିଁ ଭାଇଂ ନର୍ମାଲି ଆପେଶ୍ ସେଇଟା ବି ଖାଇକି ଆସିଥିବ ହଁ।
ଠିକ୍ କଥା କହିଲ ତାପରେ କିଛି ନା କିଛି ସଖାଳର ଖାଇବା ସବୁଠୁ ଅଧିକ ଜରୁରୀ ଆମ ଶରୀର ପାଇଁ କାରଣ ସଖାଳ ଖାଇବା ଟା ହିଁ ଦିନ ଦିନଟାକୁ କାଉଣ୍ଟ କରିଥାଏ ନୁହଁ ସକାଳେ ଆମେ ପୁଷ୍ଟିକର ଖାଦ ତେ ଖାଇବା। ଅଧିକ ଖାଇବା ତାପରେ ଆମେ କଲେଜ୍ ଯିବା ତାପରେ କଲେଜ୍ ରୁ ଆସି ସିଏ ଯାହା କାମ କରିବ ନୁହଁ। କିନ୍ତୁ ପ୍ରତିଦିନ ବ୍ୟାମ କରିବାଟା ସବୁଠା ଆବଶ୍ୟକ ନିହାତି ଦଶ ରୁ ପନ୍ଦର ମିନିଟ୍।
ହଁ ଠିକ କଥା
ଠିକ କଥା କହିଲ ସାଙ୍ଗରା ଯାହା ହଉ ଆଜିଠି ତମକୁ କଲ କରି ବହୁତ କିଛି କଥା ମୁଁ ଶିଖିବାକୁ ପାଇଲି। ଆଉ ସତାମଠୁ ବି ମୁଁ ଇନ୍ସପାୟାର ବି ହେଲି, ଯାହା ହଉ କିଛିଟା ଆମେ କାମ ଶିଖିପାରିବା ତମଠୁ କି ନିଜ ଲକ୍ଷ୍ୟରେ ଆମେ, ଏଇଟା ତ ଗୋଟେ ଗୋଟେ ପ୍ରକାର ଲକ୍ଷ୍ୟ ନା ଖାଲି ଗୋଟେ ଦି ଦିନ କରିଦେଲେ ହବନି, ଆମକୁ ଏଇ ଅଭ୍ୟାସ ଟା ନିହାତି କୋଇ ଦିନ କରିବା ପାଇଁ ପଡିବ। କାରଣ, ମୁଁ ଶୁଣିଛି ଯୋଉ ଅଭ୍ୟାସ ଟା, ହଁ କାରଣ ମୁଁ ଶୁଣିଛି ଏକ ଦିନ ଯୋଉ ଅଭ୍ୟାସ ଟା ଆମେ କରିବା ସେଇ ଅଭ୍ୟାସ ଟା ଆମର ଲଗାତାର ଲାଗି ରହିବ। କଛି ଦିନ ଯୋ ଅଭ୍ୟାସ ହେଇସାରିଲା ପରେ, ଆଉ ସେ ଅଭ୍ୟାସ ଆମଠୁ ଛାଡିବନି ତେଣୁ ଆମେ ଦି ଜଣ, ଆଜିଠୁ ଆଜିଠୁ ଶପଥ ନବା ପ୍ରତିଦିନ ସକାଳୁ ଉଠିବା ଦଶ ମିନିଟ ବ୍ୟାୟାମ କରିବା, ଚାଲିବା ଏବଂ ପେଟ ପୋରା କରି ସକାଳେ ଖାଇ ତାପରେ ପଡିକି ନିଜର ନିତ୍ୟକର୍ମ ସାର୍
ହଁ ହଁ ଠିକ ଅଛି।
ଯାହା ହଉ ତମ ସହିତ କଥା ହେଇକି ମତେ ଭଲ ଲାଗିଲା, ତମକୁ କେମତି
ମତେ ବି ଆଜି ବହୁତ ବଢିଆ ଲାଗିଲା।
ଯା ହଉ ଛୋଟ ଛୋଟ ଅଭ୍ୟାସ ସତରେ ଜୀବନରେ ବହୁତ ବଡ ସଫଳତା ଆଣେ।
ହଁ ଛୋଟ ଛୋଟ ଅଭ୍ୟାସ ଜୀବନରେ ବହୁତ ସଫଳତା ପରିବର୍ତ୍ତନର ବାଟ ଦେଖାଇଥାଏ।
ଠିକ କଥା କହିଲ ସାଙ୍ଗ, ଧନ୍ୟବାଦ।
ଧନ୍ୟବାଦ, ହଉ ରଖୁଛି ଏବେ